ହୁଁ ସେଇଆ। ହଁ ଭଲ। ହୁଁ।
ହଁ କଣ କରୁଥିଲ?
ଶୋଇଛି ଆଉ କଣ କରିବୁ ଖରାରେ ଆଉ ଗରମ ହଉଛି ଭାରି ଜୋରେ ରେ କିନ୍ତୁ ଗରମ ହଉଛି ତାତି ଭାରି ଯୋର ଲାଗୁଛି। ଘର ଘର ଜଳୁଛି ଟୋଟାଲ ମୁଁ ଫ୍ୟନ୍ ଟା ଲଗେଇଛି ମତେ ଗରମ ପବନ ବାଜୁଛି। କାଲି ବହୁତ୍ ଯୋର ଗରମ ହଉଥିଲା। ଆଜି ବହତ୍ ଯୋର ଗରମ ହଉଛି କାଲିବି ବହୁତ ଯୋର ଗରମ ହଉଥିଲା।
ହଁ ଏମିତି ଗରମ ହେଲେ ଲୋକ କେମତି ରହିବେ ଯେ।
ଆ ସୁ ଜୁନ ସରିବାକୁ ବସିଲାଣି ଗରମ ଦେଖୁଛୁ ନା।
ହଁ ବା। ଏତେ ବଡ଼ ଗରମ ହେଉଚି ପୁରା ଏକ୍ସସ୍।
ହଁ ବା। କୁଆଡେ ଚାଲନୁ ଗୋଟେ ଯିବା ବୁଲିିକି ଆସିବା। ବୁଲିକି ଆସିବା କୁଆଡେ ଆଉ। ୱଟର୍ ପାର୍କ।
ହୁଁ ହୁଁ ବଢିଆ ଲାଗିବ କିନ୍ତୁ।
ହଁ ସେଏ ତମେ ଖୋର୍ଦ୍ଧା ପାଖରେ ରହିଲାଣି।
ବଢିଆ ଲାଗିବ କିନ୍ତୁ ଯିବ।
ହିଁ ଯିବା । ।
ହଁ।
ଭଲ ଲାଗିବ, ପାଣି ପଡିବ।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
ହଁ, ଅସୁବିଧା କଣ ଶୀତ ଦିନ ତ କିଛି ନାହିଁ, ଦିନ ଦଶଟା ଏଗାରଟା ବେଳେ କଣ ବାରଟା।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
ହଁ।
କଣ?
ଦିନ ଦଶଟା ଏଗାରଟା ବେଳେ କଣଅସୁବିଧା ହଉଛି। ବାରଟା ବେଳେ ଗୋଟେ ବେଳ। ନୁହଁ?
ହଁ ଯେ ମାନେ ବେଶୀ ଟାଇମ୍ ରହିପାରିବିନି।
ଶୀତ ଦିନେ ଭଲ ନା। ଦିନ ବଡ ନା ସରି ଦିନ ଛୋଟ ଖରା ଦିନେ ଭଲ।
ହୁଁ।
ଖରାଦିନେ ଯିବୁ। କିନ୍ତୁ ଏଇଟା ଶୋଷ କରିବ ଆଉ। ନର୍ମାଲ ପାଣି ପିଇବା ପାଇଁ ଯାଉ ଆଉ କଣ। ଖୋଜି ହବୁ ଖାଲି।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
ହୁଁ। ଯିବା, ଯାଉ ହଁ, ଅଛି ଟାଇମ୍ କଣ ।
ଦେଖିଆ।
ଘରେ ଗଲେ ଟ୍ୟାପ୍ ଖୋଲିଦେବୁ ସାୱାର ଖୋଲିଦେଇକି ବସିକି ଗାଧୋଇବୁ ଆଉ।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
ପା ବାଲ୍ଟିଏ ପାଣି ପାଳି ପଡିବୁ ଏକାଥରକେ ସଇଲା। ନହେଲେ ବାହାରିକି ପଳେଇବୁ। ଗୋଟେ ଗଛ ଦେଖିବୁ ଯୋଉଟା ଭଲ କେନା ଥିବ ହେଇଥିରେ ଗୋଟେ ଜରିରେ ନହେଲେ ମୁଣି ରେ ପାଣି ପୁରେଇ ଦବୁ, କଣା କରିଦେଇ ବସିଥିବୁ ତା
ହଁ। ଏଇଠି ତ। ହୁଁ। ମାଇଣ୍ଡ ସେଟ୍, ହୁଁ।
ଲୋ ବଜେଟେ ୱାଟର ପ୍ରାକ
ହୁଁ, ହୁଁ, ହୁଁ
ବାଲ୍ଟିଏ ପାଣି କରିଦବୁ ତାରି ଉପରେ ବସି ପଡିବୁ। ବାଲ୍ଟି ପାଣି ଭିତରେ। ନା ମାଣ୍ଡିଏ ପାଣି କରିଦବୁ ବଡ ଟପ୍ ଥିବ ତା ଭିତରେ ବସି ପଡିବୁ। ଛୋଟବେେଳେ ଯେମିତି ବସେଇ ଗାଧାନ୍ତି ଛୋଟ ଛୁଆକୁ, ଛୋଟବେଳେ ବସିକି ଗାଧେଇ ଛନା କେବେ?
ହଁ।
ଆଉ ସେମିତି ଗାଧେଇ ପଡିବୁ। ହେଲା ଆଉ। ୱାଟର ପାର୍କ ହେଇଗଲା ଆଉ। ହୁଁ। । ଏବେ ଜାଗା ହଉନି ନ
ମୋର ଗୋଟେ ଆସିଥିଲା ଗଛରେ ପାଣି ଦେବା ପାଇଁ ଗୋଟେ ଜାର ଟାଇପ୍ ର ତାକୁ ନେଇଯିବି ପାଣି ପୁରେଇ ନିଜେ ନିଜେ ସେଠି ଢାଳି ହେବି।
ଓହୋ। ମୁଁ, ମୁଁ ବି ବସିିକି ଗାଧାନ୍ତି ମୋର ଭାରି ଇଚ୍ଛା ହେଉଛି, କିନ୍ତୁ ଜାଗା ହେବନି ମଣ୍ଡିଆ ସେଥିପାଇଁ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
ଗୋଟେ ବଡ ପାର୍କ ଯୋଉ କରନ୍ତେ ଗାଧେଇଆ ପାଇଁ ବଡ କୁଣ୍ଡ ଟାଇପ୍ ର। ଗାଧୁଆ ଘରେ ଶୋଇକି ପେଟେଇକି ଗାଧାନ୍ତି।
ହୁଁ। ହଉାଇ
ଆମର ତପୋଇ ତ ସେ ତମ ଘରେ
କରିଦବ ତମର କରିଦିଅ ତମେ ଗାଧେଇଆ ପାଇଁ ତମର ଇଛା ହଅଛି।
ନା ମ ଗାଧୋଇଆ ପାଇଁ ଇଚ୍ଛା ହେଲା ଆଉ କଣ ଗାଧୋଇ ପାରିବି ସେଠି।
ଧନ୍ୟ ସମୀ ଭ
ହଉ। ଆମେ ଯଦି ନ ଗାଧେଇବୁ ତୁମେ ବେଶୀ ଗାଧେଇବ।
ସେ ତମଲ ଆମ କତି ଯେ
ଆଉ ତମ ଘରେ ତୁମେ କର ଗୋଟେ ଗାଧେଇବ ସବୁ ମା ଗାଧେଇବେ। ସମୀ ଗାଧେଇବ।
କଣ
ମୁଁ କହିଲି ତୁମ ଘରେ ଗୋଟେ କର ମା ଗାଧେଇ ତୁମେ ଗାଧେଇବ ମା ଆଉ ଟୋଟାଲି ଘରୁ ବାହାରିବେ ସେ ରୋଷେଇବାସ ବ
ମୋ ମା ତେମିତି ଗାଧେଇବେ?
କେମିତି ଯେତେ ଯାହାଲେ ବି ଇଚ୍ଛା ହବ। ନଈ ପାଣିରେ ଗଲେ କଣ ବାହାରିଆକୁ ଇଚ୍ଛା ହବ କି? ନଈ ପାଣି କିନ୍ତୁ କେତେ ଝର
ତା କାମ ସଇିଲେ ପଳେଇଆସି ମୁଁ କିନ୍ତୁ ଖାଲି ବ ବସୁଥିବି ସେଠି ଉଠୁଥିବି ମତେ ଆସିଆକୁ ଇଛା ହବନି।
ମୁଁ ଜାନି ଗୀତ ତ ତୋ ବୋଉ ଖାଲି ଦି ଗୋଟେ ଦିଟା ଜିନିଷ ର ଆ ସବୁ ଭଲ
ହଁ ହଁ।
ନଈ ପାଣିରେ କିନ୍ତୁ ନଈ ପାଣି ଟା କିନ୍ତୁ ଜବର ନଈ ପାଣି ଆଉ ଝ ଝରଣା
ସବୁଳେ ତ ଯାଇହୁଏନି ଏ ଯୋଉ ଅଣସୁଧିଆ ବଣସୁଧିଆରେ।
ହଁ ଯେତେ ଯାକ ଝରଣା ପାଣି ଟା ଏ ନଈ ପାଣି ଠାରୁ ଇଏ ନଈରେ କଣ ମାନେ ତରା କୋଉଟି ଦଳ ମାନେ କୋଉଠି ଖାଲ କୋଉଠିି କଣ ଇଏ ସିଏ ମାନେ ଗୋଟେ ରିକ୍ସି। ଝରଣା ପାଣି ରେ କିଛି ନାହିଁ ଝରଣା ପାଣି ଆରାମ୍ ସେ ଦେଖାତୁ ସେଇଠି ବସି ଏକ ନମ୍ବର। ହଁ ଝରଣା ପାଣିରେ ବି ଥଣ୍ଡା ହବ ନଈ ପାଣିରେ ବରଂ ଥଣ୍ଡା ହବ ଝରଣା ପାଣିରେ ଥଣ୍ଡା ହବ। ନଈ ପାଣିଟା ଷ୍ଟକ୍ ପାଣିଟା ନା ପାନିଟା ରହୁଛି ହଁ। ଝରଣା ପାଣି ଟା ଆରାମସେ ପି ପାରିବୁ ଶାନ୍ତିରେ ଏ ଗାଧେଇବୁୁ ଶୋଇବୁ ପେଟଇବୁ
କି କଥା ହୁଁ ହୁ
ବରଗଡ ଯାଇକି ଗୋଟେ ଝରଣା ପାଣିରେ ପାହାଡ ଉପରେ ଯାଇଁ ଗାଧେଇଲି ପାହାଡ ଉପରେ ଚାଲିଚାଲି କା ଯାଇଁ ଗାଧେଇ। ଗାଧେଇ ଭଲ ଝରଣା ଗୋଟେ ଭଲ ଜାଗାରେ ଉଁ ବରଗଡ ଯୋଉ ଯାଇ
ଏହେଁ। ଭଲ ଲାଗେ ଆଉ।
ତ ପାଣି ଟାସ୍‌ ପଥର ଦିଟା ଥିଲା ମାନେ ସେଇଠି ପାଣି ଟା ଟିକେ ରହିିବଇ ହଉଥିଲା। ତାପରେ ଗୋଟେ ସାଇଡଡ୍‌ ହେଇକି ବାହାରୁଥିଲା। ଯୋଉ ରହିବା ଜାଗାରେ ସେଇଟା ଫିଟେଇବାଟା ପାଣି ଅବଶ୍ୟ ସେଠି ଥିଲେ ଛୋଟ ଛୋଟ ମାଛ। କାମୁଡ଼ି ପକେଇବ ଆସିକି ଗୋଡ଼କୁ।
ହଁ।
ହଁ ଝରଣା ପାଣିରେ ଯୋଉଠି ପାଣି ଟା ଗୋଟେ ଜାଗା ଆସିଲା। ମନେକର ସେଠି ଟିକେ ଖାଲ ଟାଇପ ର ଅଛି। ଅଣ୍ଟେ କଡ଼ିଆ ପାଣି ହବ। ତାଙ୍କ ଅଇତରେ ସାଇଟ୍‌ରେ। ଛୋଟ ଛୋଟ ମାଛ ଆଉ ଖାଇବା କାମ ଟିକେ ଦିଅନନ୍ତେ ସଲସଲ ଲାଗିବ।
କାମୁଡ଼ି ପକେଇବଅ ତା ପାଟି ବାଜି ଲେଟ ହୋଇଗଲା। ଯାହେଲେ ବି ଟିକେ କାମୁଡ଼ିଲା ଟାଇପ୍ ର ଲାଗିବ
ଏଇ ଯୋଉ ଫିସ୍ ସ୍ପା କରୁଛନ୍ତି ଯୋଉ ଗୋଡରେ ସେ ସେଇଥି
ହୁଁ। ଆଜି କାଲିତ ଏଇତ ସବୁ ଚାଷ କଲେଣି ଘରେ। ନିଜ ଘରେ ସବୁ ଚାଷ କରୁଛନ୍ତି ମାଛ ଚାଷ। ଛୋଟ ଛୋଟ କୁଣ୍ଡ କରିଦଉଛନ୍ତି। ସେଇଥିରେ ମାନେ ଆଗ ସବୁ ଗଡିଶ ହଉ, ଚେଙ୍ଗ ହଉ, କରାଣ୍ଡି ହଉ, କୋଉ ହଉ ସବୁ ନିଜ ଘରେ ଏମତିକା ହଁ କରିଦେଉଚନ। କୋଡା କରିଦେଉଛୁଁ। ପୋଖରୀ ଆଉ କାହିଁ କରିବେ ଇଟା ଦେଇକି ପ୍ଲାଷ୍ଟର କରିଦେଲେ କୁଣ୍ଡ କରିଦେଲେ ତା ଭିତରେ ମାଛ। ବଡ ବଡ କୁଣ୍ଡ କରିଦେଲେ ମାଛ ରଖିଲେ ଚାଷ କଲେ। ତୁମର କରୁନ।
ନା ନା ଆମର ମାଛ ଚାଷ ହାରିକା କରୁନୁ। ତମର ସେ ମାଛ ଏଥିରେ ଜ୍ଞାନ ଅଛି। ତମେ କର
ମୋର କି ଜ୍ଞାନଅଛି ମାଛ ପାଇଁ। ମାଛ ଧରେ ନା ଆଉ କଣ ତା ବୋଲି ମାଛ ଜ୍ଞାନ
ମାଛ ଧର
ମୁଁ କା କା କା ଖାଇବା ପାଇଁ କରେ। ଦେଶୀ ମାଛ କାଇ କିଣିଆଣିକି ବରଫ ଦିଆ ମାଛଖା ନିଜର। ସେମିତି ଖାଇବା ପାଇଁ କରେ। ଯିମିତି ହୁଁ ଯେମିତି ଘର ପାଖରେ ଯେମିତି ଘର ପାଖରେ ଘର ଆଗରେ ଯେମିତି ଜାଗା ଥିବ। ଶାଗ ଦି ଟା ବି ଛେଇଦେଲେ ଯେତେବେଳେ ଇଚ୍ଛା ହେଲା ଶାଗ ଦିଟା ନେଇ ଆସିଲେ। ଲେମ୍ୱୁ ଗଛଥିବ ଲେମ୍ବୁ ଦିଟା ନିଜ ଘର ବାଡି ନିଜ ତ ଗାଁ ଟା ବି ସୁନ୍ଦର ଲାଗିବ ନା ଆଉ। ଯେମତି ଘର ପାଖରେ ଶାଗ ବିଛେଇ ଦେଇଥିବେ। ଶାଗ ହେଲା ସେଠି କରିଦେଲେ ଖାଇଲେ। ସେଇଭଳିଆ ରଖିଥିବୁ ଇଛା ହେଲା କେତେବେଳେ ମାଛ ଗୋଟେ ଧରିନେ ହୁଣ୍ଡାରୁ ଖାଇବୁ।
ନା କଣ।
ନାଁ ହଁ ହଁ।
ଭଲ।
ସେ କହିଲା ରହନି। ଗାଁ କୁ ଗଲାନି।
ଯେତେଟା ଭଲଅ ଚାଲିଛି ସବୁ ଆଉ। ନା କାଲି ରାତିରେ ଭଲ ଲାଗିଲା। ତୁମକୁ।
ହଉ ହଉ ଆଜି ଦିନକ କଲି ଶକ୍ତିଗତ କୁହନି।
ହ ରାତିରେ କାଲି ନିଦ ହେଲାନି କି ଭଲ ଲାଗିଲାନି?
ହୁଁ ସାଙ୍ଗେସାଙ୍ଗେ ନିଦ ହେଇଗଲା।
ଭଲ ଭଲଲାଗିଲା?
ହୁଁ।
ଆଉ କିଛି କହ ଆଉ ତ ଏବେ ପୂଜାପର୍ବାଣୀ କିଛି ନାହିଁ ରଥଯାତ୍ରା ଯାହା।
ହୁଁ।
ରଥଯାତ୍ରା କେବେ କେଜାନ
ଷୋଳ ତାରିଖ ନା କଣ ପା।
ଓ ହୋ ତମର ଟ୍ୟୁସନ କେବେଠୁ କଣ ଷ୍ଟାର୍ଟ?
ହଁ ମୁଁ କିଛି ପଚାରିନି ନାଁ।
ପଚାରୁନ ଫୋନ କରିକି।
ହେ ମୋତେ ଇଚ୍ଛାହଉନି ଯିଏ ଆସିଲା ନ ଆସିଲ ତାକୁ ଏତେ ଥର ମୁଁ କଣ ପାଇଁ ଖୋସାମତ କରିବି ଯିଏ ଯା ମୋତେ ଏଗୁଡା ଭଲ ଏତେ କଣ କାହାକୁ ଖୋସାମତ କରିବି ଆସ ଆସ ନ ଆସିଲେ ନ ଆସ।
ଓ କହିଛୁ ଛୁଆଙ୍କୁ ସାଙ୍ଗ ସାଙ୍ଗ କହିଛୁ ବୁଝିକି କହିବେ ନା କଣ ନା କହିନାହାନ୍ତି?
ହୁଁ ହୁଁ। ନା ନା ସେ କହିଲା ମୁଁ ଆସିଲେ ତତେ କହିବି ଟିଉସନ୍ କେମିତି ସିଏ ଆସିଲେ ତୋତେ କହିବନି
ହଁ ସେ ଆସିଲେ କହିବେ ଆଉ ଅପେକ୍ଷା କନ କରିବେ ଜୁଆଇ ବେଳକୁ ଆସିଲେ କରିବେ ଏଇ ଷ୍ଟାର୍ଟିଂ ରୁ ବୋଧେ ପଠୋଉନାହାନ୍ତି ଜୁଲାଇ ମାସରୁ ପଠେଇବେ କି କଣ? କିଏ ଜାଣିଲା
ହୁଁ। ଦେଖିଆ କଣ ହଉଛି।
ହଁ ହବ ହବ ଅପେକ୍ଷା କର ହେବ ଆସିବେ ପିଲା। ଦି ଜଣ ଖଣ୍ଡେ ଆସନ୍ତୁ ତାପରେ ଧୀରେ ଧୀରେ ଆସିବେ ଦି ତିି ଜଣ ଆସିବେ ଆସିବେ ଧୀରେ ଜଣକୁ ଦି ଜଣ ଜାଣିଲେ
ହଁ ମ ଆସନ୍ତୁ ଯେବେ ଆଉଛନ୍ତି।
ହୁଁ। କୋଉଠି ବି ଯୋଉ ଗଲେ ଯଦି ଯାଆନ୍ତୁ ଗୋଟେ ଦିଇଟା ଛୁଆଙ୍କୁ ମାନେ ପାଖରେ ହେଇପାରେ ସେଇ ଖମ ଏ ଘର ପାଖାପାଖି ନହେଲେ ଗାଁ ପାଖାପାଖି ଯଦି କୋଉଠି ଯାନ୍ତୁ ବି କରିବା ପାଇଁ ସେଠିକି ଯଦି ଦେଖନ୍ତେ ହଁ କୁଆଡେ ଯାଉଛି ଇଏ ସିଏ ପଚରା ପଚରିକି ସେ ହଁଁ ହୁଁ ସେ ହେଲେ ଗୋଟେ ଦିଟା ହେଇଯିବେ।
ହଁ ହଉ।
ଦେନ୍ ନୂଆ ଏବେ ଟିକେ ମାର୍କେଟ କୁ ଓହ୍ଲଉଚୁ ନା, ଟିକେ ଟାଇମ ଲାଗିବ।
ନୂଆବିଡ଼ି ମାର୍କେଟକୁ ଓଲ୍ହୋଉଛି।
ହଁ।
ଓହୋ।